ହଲୋ।
ହାଲୋ। ହାଲୋ।
ହଁ ସୁଭିଲା।
ହଁ ମୁଁ କହିଲି କଣ କରୁଚୂ ବା।
କଣ ଟିକେ ମୁଁ ଏଠି ଥିଲା ଗ୍ରୁପ ର ସବୁ କାମ କରୁଥିଲି ଆଉ।
ହୁଁ ଆଉ ଖା-ଖାଇ ପିଇ ସାଇଲେ।
ନାଇଁ ଖାଇନୁ ଆଉ ଖାଇବୁ ଆଉ। ହେଲା ଟିକେ ଲେଖା ଲେଖି ସବୁ କାମ ଚାଲିଚି ଆଉ।
କ‌ଅଁ କ‌ଅଁ ଗ୍ରୁପ୍ ର ପଇସା ସବୁ।
ଏ ସବୁ ଆମ ପଞ୍ଚାୟତ ଯେତକ ଗ୍ରୁଫ ଅଛି ସବୁ ହିସାବ ପତ୍ର ଡାଟା ଯାଏ ମାସକୁ। ହଁ ରିଭୁ ହବତ ସବୁ ହିସାବ କରିୁଥିଲୁ ଆଉ।
ଓହ ଆଉ। ହୋଉ ଏ ଲୋନ ପଇସା ଡିପୋଜିିଟ କରିଦେଇଚ।
ହଁ ହଁ।
ଆଉ ଇଏ ଯୋଉ ବ୍ଲକ ପଇସା ଦିଆହେଲା?
ବ୍ଲକ ପଇସା ସେ ମନା କଲା କହିଲା ବର୍ଷା ହୋଉଚି ମୁଁ ଯାଇପାରିବିନି ଏତେ ବାଟ ଡିପୋଜିଟ୍ କରିବାକୁ ଏ ମା
ଆ ଆଁ ହଁ ଆଉ।
ତମର ବାହାଘରକୁ କିଏ ଗଲେ?
ବାହାଘରୁ ତାର ପରଦିନ ତାର ଏଇ ଗୋରଖନାଥ କତିରେ ହବ ନିର୍ବନ୍ଧ। ଆଜି ହଁ। ହଁ ସେ ବା କୋହୁଥିଲା କରିବନି ବୋଲି ସେ ଟୋକି ଯା ସେ ଝିଅ ଯାକ ସମସ୍ତେ କହିଲେ କହିଲେ ନାଇଁ ଏ ନହେଲେ ହବନି ଇଏ ହବନି।
ଓ ଗୋରେଖମଠାରେ ରିଙ୍ଗ ସେରିମନି ଆଉ ତମେ ସମତେ ତ ଯିବ?
ନା ମ-ମଦ ମୁଁ ବା ଦାଦା ବା ସିଆଡେ ମୁଁ ଆଉ କଣ ଜାଇପାରୁଚି।
ହଁ ତମେ ତ ଇଆଡେ ଯିବ ଗୋରେଖମଠ ପାଖରେ ଦେଖିବ ଆସିବ ଆଉ।
ନାଇଁ ସେ ମୋ ଭାଉଜ‌କୁ କୋହୁଥିଲା କହିଲା ଏ ସେଦିନ ମୋ ବାପା ପିଣ୍ଡ। ସେଗଲା ପିଣ୍ଡ ଆଉ ମୁଁ କଣ ଜିବି ନା ତୁ ଖାଲି ପିଣ୍ଡ ପକେଇଦେ ନନା ପିଣ୍ଡ ପକେଇ ଦେଇକିରି ଗଲେ ତୋର ତୁ ଯିବୁ ତାପରେ ତାଙ୍କୁ ସବୁ କହିଚି ମଝିଆ ବା ର ବଡ ବାପାରଙ୍କୁ ତୁ ଟିକେ କହିଦେ ଇଏ କହିଲା ମୁଁ କଣ କହିବି ତମେ ତମେ ଆସି କହିବି କି କଣ।
ହଁ।
ସେଇୟା କରିକିରି ସେ
ସାଡେ ତାଙ୍କର ସାଡେ କୋଉ ମଣ୍ଡପରେ ଦେଖି ରିଙ୍ଗ ସେରିମନି କଲେନି ଏ ଏତେ ବାଟ କାଇଁ ଆସୁଚନ୍ତି।
ତାଙ୍କ ଘର ଟା ବା ଇଆଡେ ଝିଅ ଘର।
ଓହୋ ଝିଅ ଘର ଇଆଡେ।
ପଣ୍ଡୁଆ ପାଖରେ ହା ସେଇ ହାତୀଦିନା ପଣ୍ଡୁଆ
ହାତୀକାନା ପଣ୍ଡୁଆ ଏଇ ଆମ ଘର ପାଖାପାଖି ଆଉ। ହଁ ଏଉଠୁ ପା ଆମ ଏ ଯୋଉ ସାନବୋଉଙ୍କ ଘର ସେଇଠି ପଣ୍ଡୁଆ ଗୌଡସାଇ।
ସେଇଠୁ ତାପରେ ଏ ଯୋଉ ତା ଝିଆର ବାହା ହେଇଚି ସେଇ ଗୋରଖନାଥ ପାଖା ପାଖି ଯେ ସେଇଟି।
ଓ ହ ହଁ।
ସେଇ ଯିଦି ଧରିକିରି ଇଏ କରିୁଚି ଆଉ।
ଆଲୋ ଏଇଠି ଏତେ ପାଖରେ ଥିଲା। ହଁ ବାହାଘର ଆଉ ତାଙ୍କର କିଏ କଟକରେ ରହନ୍ତି।ଝିଅ ଘର କିଏ ରହନ୍ତି?
ନାଇଁ ତା ବାପା ରେଲବାଇ ଚାକିରି କରିୁଥିଲା।
ଓହୋ ସେଠି ପ୍ରସ୍ତ ସେଠି ବାହାଘର କିଏ ମାନେ ଯୋଗାଯୋଗ
ମୋ ପୁତୁରା କରିଚି ବାଲିୟାପାଣିରେ। ସେ ପୁତୁରାର ଚିହ୍ନାପଚ ଚ, ତ ସେ ସେଇ କରିଛି, ସେ ସେଇ ଘର ଦେଖିଲା କଟକରେ ଯାଇକିରି, ଦେଖିବା ପରେ ସେ ସିଏ କହୁଛି ମୋ ପୁତୁରାକୁ, କହୁ ଯେ ଆଉ, କଣ ବା, ମୁଁ ତ ଯେଉଁ ଜିନିଷ ଦେବି, ଆଙ୍କର ଜାଗା ନାହିଁ ରଖିବାକୁ। ଆଉ, କଣ ନା ଦେଖ ସେ ଜାଗା ତ କିଣିଛନ୍ତି। ଆଉ ସେ ଘର କରିନାହାନ୍ତି ।ସେ ରିଟାୟାର୍ଡ ହେଲେ ଘର କରିବେ, ଆଉ ନା ଭଲ ଲୋକ ନା ମୁଁ କହୁଛି, ମୋ ପିଇସା, ପିଇସି ବହୁତ ଭଲ। ତମର ଯାହା ଝୁଅର ଭଲ ମନ୍ଦ ହବ ମତେ କହିବ। ଆଉ, ତମେ ଇଏ କର। ସେଇଠି ନାକି ସେ ବୁଢା ସେ, ମାଡାମ ମୁଁ କହିଲି ଆଉ, ସିଏ ତ ଆଇଛନ୍ତି ଘର ଦେଖିବା ପାଇଁ। ଏ ଘରେ କୌଣସି ଯଦି ଜିନିଷ ପତ୍ର ଦବ, ସେ ଗାଁକୁ ଘିତି ଆସିବେ ଜିନିଷ। ଜିନିଷ ଘରକୁ ନେଇ ଆସିଲେ, ସେ ତାଙ୍କର ଜିନିଷ ଘରେ ରଖିବ, ଆଉ କଣ ତାପରେ ସିଠେଇ ଚଳିବା ପାଇଁ ତ ତୋର ଝିଅ ପାଇଁ, ସବୁ ଅଛି। କଣ ନାହିଁ ଯେ, ହଁ ଝୁଅ କାହାକୁ ଆନେ
କହୁନାହାନ୍ତି ରଖିଥାନ୍ତୁ, ଆମ ଘର କରିଦେଲେ, ଏବେ ଗାଁକୁ ଆଣେଇଲେ କଣ ହବ।
ତଥାପି ତାର, ଆଉ ଗୋଟେ ସାନ ଝିଅ ଅଛି ନା। ଆଉ ପଛ, ପଛିଆଣି ଆଉ ଦେଇହବନି। ତାପରେ ପୁଅ ନାହିଁ, ଏଇ ଝିଅ ଚାରିଟା। ଏଇ ଯାହା ଆଣିବେ, ବୁଢା ପେନସନ ପାଇବ। ସେଉଠୁ ଏମତିଆ ଆଉ ସେଇ କଥା ତା ସେ ବୁଢାର ଟିକେ ଏଇ ଦୋଷ ରହୁଛି ।ଏଇ ଘର ନାହିଁ ବୋଲି। ତାପରେ ଟାଉନ ରେ ବି ଘର କଲେ, କିଏ ଅବା କାହିଁ ଏତେ ଘର ବଖରା କରିବ କହନି? ତିନି ଚାରି ପୁଅ ହେଇଛି, ଯେ କରିବେ। ତାପରେ କ୍ଵାଟର, କ୍ଵାଟରରେ ସେ ରହିଛନ୍ତି। ଦିଇ, ଇଏ କରିଛନ୍ତି ।ଏମିତି ଏ କରି ସେ ବୁଢା କହୁଛି, କଣ କରିବ କେଜାଣି ଆଉ କିନ୍ତୁ ପହରଦିନ ତାଙ୍କର ଫାଇନାଲ। ଏ ଟୋକା ତାଙ୍କର କାର୍ଡ, ଫାର୍ଡ ସବୁ ଛପେଇ ସାଇଲାଣି। ଆଉ କ୍ୟାମେରା ବଲାକୁ ଯାଇ କଣ, କହୁଥିଲା ।ମୁଁ କହିଲି ଆଉ ଦିଟା ଦିନ ଖାଲି ସତାର ଦେଲେ ଏ ଯା ହୁଅନ୍ତା। ଏ ବୁଢା, ତା ବଡ଼ବାପା ଟା ପଡିଛି ନା। ସେଇ ଗୋଟେ ତାର ଟିକେ ଡର ରହୁଛି।
ହଁ, ନାଇ ମ ସେ ବା-ବାହାଘର ଟା ହେଇଗଲେ ଭଲ।
ସେଇଆ ବା କହୁହନ୍ତି ।କହନ୍ତି ଜୁଟୁ ନଥିଲା, ଜୁଟୁ ନଥିଲା, ଏମିତି ଜୁଟିଲା ଯେ ପୁରା ଯେମିତି ହନ୍ତସନ୍ତ ।ମାନେ ଯେମତି ତାନା ହୋନା। ହଁ ଲମ୍ବା ଚଉଡା ହେଇକିରି ପଇଲା ଯେ, ହଁ କଲ ଗୋଟେ ଦୋସରା। ଏମିତି
କରିଦିଅନ୍ତୁ। ଏ ତ ଜୁଟୁ ନଥିଲା, ଏମତି ଜୁଟିଛି କରିଦିଅନ୍ତୁ।
ହଁ ସେଇଆ।
ତମେ ଗୟା-ଗୋରଖା ମୁଠା ତମେ ଦେ-ଦେଖିଛ? ମୁଁ କହିଲି ତମେ ଆଗରୁ ଗୋରଖା ମୁୁଠା ଯାଇଛ?
ହଁ ବା ମୁଁ ଯାଇଥିଲି। ବର୍ଷାର, ପୁଅ ଚୁଟି ପଡିଲା ବେଳେ ଯାଇଥିଲି। ଥିଲି।ଆଉ ଥରେ ବି ଯାଇଥିଲି। ଗୋରାଖ ଯାଇଛି ।ଦି, ତିନି ଥର ଯାଇଛି ବା। ଜାଇଛି ଯେ ସେଇଠି ତାଙ୍କର କୁଆଡ଼େ କରିବେ। ତ
ତ ଠାକୁର ମାନେ ଯୋଉ, ସାପ କାମୁଡ଼ିଲେ ବା ଭଲ ହେଇଯାଆନ୍ତି ପୁରା?
ହଁ। ସେ ଗ-କୁଆଡେ ବା ଗଛରୁ ବାହାରନ୍ତି ବା।
ହ, ଠାକୁର ବାହାରନ୍ତି?
ବାହାରନ୍ତି ହଁ, ସେ କୋଉ ଯ ଯଞ ଟାଇମ ବେଳେ ବହୁତ ବା-ବାହାରନ୍ତି।ହୁଁ ଆମର ଗୋ ଠ ଆଦି ପାଖରେ ବା, ଯୋଉ ଗୋଠ ମେଲଣ ହଏ, ସେଠେଇ ସେ ଠାକୁରଙ୍କ ଠାକୁର ସେଠି ବାହା ରନ୍ତି ।ଇଏ ବଳେ ବୁଲନ୍ତି। ସେତେବେଳେ ଗୋଠାଆଦି ଗୋଟେ ଛୋଟ ମନ୍ଦିର ଟିଏ ଭଳିଆ ଇଏ ଥିଲା ଏବେ ବହୁତ ବଡ ହେଇ ଯାଇକିରି ପୁରା ମୁଖସାଳି ବାହାରି ବହୁତ ଆଡମ୍ବର।
ଗୋରେଖ ଆଦି ଆମର ଗୋ ଗୋରୁଙ୍କ ପାଇଁ ମାନେ ପ୍ର ପ୍ରସିଦ୍ଧ ଠାକୁର ନା ଆଉ।
ଆଉ।
ପୁରା ଗୋରୁଙ୍କ ଅ ବିଭୂତି ଇ ଭଲ ପ୍ରସିଦ୍ଧ ଠାକୁର ଆଉ।
ହଁ ବା ମୁଁ ଗୋ ଗୋ ଗୋ ଗୋରଖନାଥ କତି ଯାଚିଥିଲି ଆ କୁନୁମୁନି ହରିଆ ଯାଇଥିଲି। ମୁଁ କହିଲି ପଇସା ଟା ନେଇଯା ସିଟି ଟିକେ ଭୋଗ କରିଦେବୁ ଯେଗଆ ପଇସା ନେଇକରି ଗଲା ପଇସା ଫେରଇକିରି ଆଣିଲା କହିଲା ସେଠା ଏତେ ଭିଡ ଯେ ମାନେ ଏତେ ଲୋକ ଭୋଗ
କାଇହିଁ ଏବେ କଣ ଏବେ ତ କିଛି ମାନେ ଇଏ ନାହିଁ ଠାକୁରଙ୍କର
ସେ ରଜ ଟାଇମରେ ଯାଇଥିଲେ, ଏଇ ଯୋଉ ମାନା ହରୀକା ସବୁ ଯାଇଥିଲେ।
ଓହୋ ହ ରଜ ତ ବୁଲିବା ପାଇଁ ଯାଇଥିବ ଆଉ ଭିଡ ଥିବ ଆଉ। ବଢିଆ କିନ୍ତୁ ସେ ଜାଗା ଖାଲି ବରଗଛ ଓହଳ ଯୋଉ ହେଇଥାଏ ବଢିଆ ମଣ୍ଡପ
ହୁଁ ହୁଁ ସେ କିନ୍ତୁ ବହୁତ ବଢିଆ ଜାଗା।
ହଁ ଆଗରୁ କିନ୍ତୁ ବହୁତ ବାହାଘର ହଉଥିଲା ଏବେ କିନ୍ତୁ
ଏବେ ତ ସବୁ ମନ୍ଦିରରେ ତ ବାହାଘର କଲେ।
ନା ମନ୍ଦିର ପାହା ତ ନାହିଁ ମଣ୍ଡପରେ କରି ନଉଚନ୍ତି ତ ମଣ୍ଡପରେ କରି ନଉ ଥର ନହେଲେ ଗୋରଖ ମଟରେ ବାହାଘର ବହୁତ ବାହାଘର ହଉଥିଲା ଆଗରୁ ଏବେ ଆଉ କରୁନାହାନ୍ତି। ଏବେ ବଣ୍ଡପ ହେଇଗଲା ବୋଲି ବାହାଘର ଟିକେ କମ୍ କରିଦେଇଚନ୍ତି ଏଇ କୋରୋନା କରୋନା ବେଳେ ସେଇଠି ଯୋଉ ବନ୍ଦ ହେଇଗଲା।
ତାପରେ ସବୁଠାଇ ବି ମଣ୍ଡପ ତିଆରି। କରିଦଉଚନ୍ତି ବାହାଘର ମଣ୍ଡପ। ଏ ଆଉ ଯିଏ ପଦା ଗାଁ ରେ ଜା ଗା ବି ଅଛି ସିଏ ବି ମଣ୍ଡପ ତିଆରି କରିଦେଇକରି ସେଠି ବାଘର କରି ପଇସା ରୋଜଗାର କଲେ।
ହଁ।
ହଉ। ଏମତି ଇଏ ନାଇ ସେ କଣ ହଉଚି କେଜାଣେ ଆଉ ଦି ଦିନି ଖଣ୍ଡେ କଣ ଇଏ ହେଇଁଗଲେ ଯାହା ହବ ଆଉ।
ଆଉ ଦିଇ ଦିନ ଆଠ ଆଠ ତାରିଖ ଆଠରେ ହେଲା ଆହୁରି ଆଠ ଦିନ ରହିଲେ ଆଜି ଗୋଟେ
ଆଠ ଦିନ ଅନୁକୂଳ ଟା ସରିଗଲେ ବରଂ ଏମାନେ ଛୁଅନ୍ତି ନ ଅଛନ୍ତୁ ଯିଏ ବି ହେଲେ ଗୋଟେ ବାହାଘର କରିଦବ ଆଉ ଏ ଏବେ ଯଦି ଦି ଦିନ ଭିତରେ ଯଦି ଇଏ ହେଇଗଲା ଆଉ କଣ ଅ ସେ ହେଇପାରୁଚି କି?
ନାଁ।
ଏ ଜ ସେଇ ଦିନେ ଠାକୁରଙ୍କୁ ଖାଲି ଡାକୁଚି ହେ ଜଗନ୍ନାଥ ତମେ ଭରସା।
ହଁ ବା ଆ ବାହାଘର ଟା ମେ ହଉନଥିଲା ଏମିତି ଯୋଗରେ ହେଲା ଯେ ଭାରି ହଇରାଣ ହବା କଥା।
ସେୟା ମୁଁ କଣ କରିବି ଫଟୋ ଛାଡିଚି ଝିଅ ଫଟୋ ଝିଅ ଫଟୋ ଛାଡିଚି ସେଇ ଯାହା କହୁଥିଲା ମୋ ନିରସ କଲର ଟିକେ।
ହଁ ହଁ ନିର ନିରଶ ହଉ ଯାହା ହଉ ଝିଅ ତ ମିଳିବା ଟିକେ କଷ୍ଟ ହଉଚି ଆଉ।
ହଁ ସେ କେମିତି ସେ ତକ ମିଳିଚି। ମାନେ ଯେମିତି ତାଙ୍କର ଯେମିତି ଇଏ ବାପା ଚାକିର କରି ପଇସା ବଲା ଇଏ ଘର ନା। ଛୁଆ ଘର ଉଁ ୟେ ହଅନ୍ତ୍ ନି କିନ୍ତୁ ତାଙ୍କ ସେ ଲୋକ ଗୁରା କିନ୍ତୁ ବହୁତ ବ୍ୟବହାର ହେରିକା ସବୁ ଭଲ ବା। ଦେଇ କହୁଥିଲା।
ଜାଣିଥଉ ବା, ପଣ୍ଡ କା ଘର ସେ ମାନେ ତାଙ୍କ ଯୋଉ ନାଁ, କହିଲେ ଆମ ରାନୁକୁ ପଚାରିଲେ, ରାନୁ ପଣ୍ଡୁଆ ସମୁ ହାତିକନା ପଣ୍ଡୁଆ ଲୋକଙ୍କୁ ଚିହିଁଛି ନା
ହୁଁ ନ ସେ ପ୍ରପର କୋଉ ଗାଁ ଟା ମୁଁ ସେଇଟା ଖାଲି ମୁଁ ଜାଣିଛି, ପଣ୍ଡୁଆ ବୋଲି ଆ
ପଣ୍ଡୁଆ ସେଠି ଅଛି, ହାତୀ କେନା ଅଛି, ବାଲି ସାହି ଅଛି, ସେ କେତେ ଗାଁ ଅ
ଆମ ଗାଁ ରେ ବି ଗୋଟେ ଝିଅ ଯାଇକି ସେଠି ବାହା ହେଇଛି ସେ ପଣ୍ଡୁଆରେ, ସେ ପଣ୍ଡୁଆ ପାଖରେ କୋଉ ଗାଁ ବା ସେ କଥା ମା ହୁଁ ଏ କଣ କେଜାଣି କଣ କୋଉ ଗାଁ ଇଏ, ତାପରେ ଅଇଛା ତାଙ୍କ ସାଙ୍ଗରେ ଆଉ କଥା ହେଇହଉନି, ୟାଙ୍କର କାମ ଜୋର ଏଇଗା ଭିଡ ହ କା ସାଙ୍ଗରେ ଆଉ କଥା ହେବାରେ ଇଏ ହେଇପାରୁନି ନା, ସେ ଖାଲି ପଦେ ପଦେ ଖାଲି ସମସ୍ତଙ୍କ ସ ସାଙ୍ଗରେ କଥା ଟିକେ ହେଇଯାଉଛି। ଏତି ସେଇ ସେ ସକାଳେ ମା ନୁ କତିକି ସେ ଜ୍ୱାଇଁ କତିକି ଫୋନ କରିଥିଲା, ସେ ମାନୁ କହୁଥିଲା, କହିଲା -ସେ କଣତି ମୁଁ କହିଲି ଆଉ ତୁ କଣ ଦବୁ ବାହାର କୁ ସବୁ, ନା କଣଦେମି, କାନର ହଳେ ଦେଇଦେବି, ନହେଲେ ନାଇଁ ଶଙ୍ଖା ହଳେ ଦେବି ଆଉ ଯୁଆଙ୍କୁୁୋଟା ଦେବି, ମୁଁ କହିଲି ଆଉ ପୁଅକୁ ଦେବୁନି ନାଁ ନା ପୁଅ କୁ କିଏ ଦଉଛି?
ହଁ ସୁନା ତ ବହୁତ ରେଟ ହେଇଛି, ଆକାଶ ଛୁଆ ରେଟ ଆଉ, ସୁ ସୁନା ଜିନିଷ କିଏ ଦେବ?
ଗୋଟା ମୁଦିଟା ଅଇନିକା କରିବାକୁ ଗଲେ ତିରିଶ ପଚିଶ ତିରିଶ ହଜାର ଟଙ୍କାରେ ବି ତଥାପି ଭଲ ପଡୁନହିଁ, ଚେପା ହେଇଗଲେ, ଏଇ ଗୋଟା ଚେପାଟ ହେଇ ଯାଇଛି ସେଇ
ସବୁଠୁ ଭଲ, ପଇସା ଦେଇଦବ, ସବୁଠୁ ଭଲ।
ସବୁଠାରୁ ଭଲ ପଇସା, ଆଜିକାଲି ଜିନିଷ କଣ ହବା ଇଏ ସେଇଠୁ ତାପରେ ମୁଁ ଆମ ଘରକୁ ଫୋନ କରିଦେବି ମୁଁ କହିଲି, ତୁ ଯେମିତି ବାହାଘର ପଡିଚି ଯେ -ପାଞ୍ଚ ଛଅଟା ବାହାଘର, ମୁଁ କହିଲି ତୁ କଣ କରିବୁ ତୁ ଗୋଟେ କାମ କରୁ ଟ ପାଞ୍ଚ ହଜାର ପ ଠେଇ ଦେ, ନା କଣୁ ଗ୍ରୁପ ରେ ସବୁ ପଇସା ଆଦା ହେଇକି ଦିଆ ସଇଲାଣି। ଆଉ ପଇସା ତ ଗ୍ରୁପରେ ଲୋନ ଆଣି ହବନି ନା, ଆଉ ଆଦା ପଇସା ର ସେ ସେ ଯ ଦେଇଥାନ୍ତା, ଯାହା ନାଁ ରେ ନେଇ ଆସ ଥାନ୍ତା, ଦେଖିଲା ବେଳକୁ ସିଏ ପଇସା ଇଏ କହୁଛି କଣ କରିମି? ପୁଣି କ ସାନ ଯୋ ଭଉଣୀ କି କହିଁଦେଲା, କହିଲା ନାଇଁ ଯା ହଉ ଗୋଟେ ଜିନିଷ ମର ପଡେଇ ଯାହା ହଉ ଦେବି, ନହେଲେ ନାହିଁ ସେ କହିବ କଣ ନା- ମାମୁ ଘର
ହଁ ଗୋଟେ ଭଣଜା ବାହାହେଲା, ଏଇଠୁ ସରୁଛି ନା
ହଁ, ତାପରେ ଆର ବି ଗୋଟିଏ ଝିଅ, ତମେ ଯଦି ସେଇଆଉ ଝିଅକୁ ଦେଇଛନ୍ତି ସିନା, ଝିଅକୁ ଦେବା କିଛି ମୂଲ୍ୟ ନାହିଁ। କିନ୍ତୁ ପୁଅ କୁ ଦେଲେ ସେ ବୋହୁ ମାନିବ ଯେ -ହଁ ପ୍ରକୃତରେ ମତେ ଦେଇଥିଲେ ଗୋଟେ ଜିନିଷ ମୁଁ ଦେବି ଗୋଟେ ଜିନିଷ। ଆଉ ଝିଅ ତ ତା ଶାଶୁ ଘରକୁ ପଳେଇଲା, ଆମେ କଣ ଝିଅକୁ ଖୋଜି ପାରିବୁ କି? ଆଉ ଝିଅକୁ ତ ଖୋଜି ପାରିବିନି, ସେଇଥି କଣ କହୁନୁ, ମୁଁ କହିଲି ହଁ ସିଏ ବି ଯାହା ବୁଝିଛି ଆଉ ତା ମାମୁ ଘର ମାନେ ଚତୁର୍ଥୀ ଶାଢୀ ଠାରୁ ମା ପାଇଁ ଲୁ ଗା ବେଭାର ମ ନତା, ସବୁ ଅଇକା ଦବା ପାଇଁ ପଡିବନା, ହଁ କଣ ଖାଲି ଯି ଛଟା ହେଲା ପରେ ହଁ ଦେଇଥିଲା ଆ ସେ। ଆଉ ଇ ତାପରେ, ଆଉ ଛଅ ମାସ ପରେ ତାର ବାହାଘର କଣ ତାଙ୍କର ଠିକ ହେଇଁ ରହିଛି।
ଟୁଟୁ ଟୁଟୁ ର?
ମୁଗ ଇ ଟୁଟୁ ର। ମୁ କହିଲି ଆକୁ ଅଇଛା ଦେଲେ ଦେଲେ ଜିନିଷ ତାକୁ ଦେବା ପାଇଁ ପଡି ଡ଼ିବ ନିଶ୍ଚୟ। ସେ ନହେଲେ ତ ଆକୁ ନ ଦେଇ ତାକୁ ଦବାଟା ଠିକ୍। କାରଣ ସିଏ ଆଉ ଦେଇ ଚଳଉଛି କି ଆ ଇଏ କରୁଛି ସହଜ ମା ଛେଉଣ୍ଡ ମା ନାହିଁ। ହଁ ସେଇଟା ଦେଲେ ସିଏ ଗୋଟେ ପ୍ରକାର। ଏ ଦେଇକିରି ରହିଛି, କଣ କରୁଛି କେଜାଣି? ସେ କା କହୁଥିଲେ ଯିବା ପାଇଁ ସେ ଘରେ ରଖନା ଥା
ହଁ।